ହ୍ୟାଲୋ?
ହଁ।
ହଁ ସାଙ୍ଗ କଣ କରୁଛ?
କଣ ଯେ ଶୋଇଛି ତ ଆଉ କଣ କରିବି ତମେ କଣ କରୁଛ ଯେ?
ହଁ ମୁଁ ବି ଏଇ ବଇଚି ଚ୍ଛାତ ଉପରେ ଆଉ ତମ ଦେହ ଭଲ ଅଛିଟି?
ଦେ ଫହ ଠିକ୍ ଅଛି ତମର?
ଅ ମୋର ବି ଭଲ।
ଓ-ଓ-ଅ, ଘର ଉପରେ ଘର ପା ଖାଲି ବାଡଉଛ ତ ଆଉ କଣ।
ନାଇଁ-ଇ-ଇ ମଁ କଣ ଘର ଉପରେ ଘର ହେମିତି କିଛି ନାହିଁ ଆରେ ମୋର ଗୋଟେ ଜାଗା ଗୋଟେ କିଣିବାର ଅଛି।
ହୋ କୋଉଠି?
ଏଇ-ଇ-ଇ ତମ, ତମ ସେପଟେ ଗୋଟେ ଦେଖୁନ ଗୋଟେ ଭଲ ମାନେ ଭଲ ଜାଗା ମାନେ ବେଶୀ କିଛି ପଙ୍କ‌ ଗାତ ହୋଇନଥିବ ନର୍ମାଲ ଫ୍ରେଶ୍ ଜାଗା ଗୋଟେ। ସଫାସୁୁତୁରା ଜାଗା ଗୋଟେ ଦେଖ।
ହଁ ଅଛି ଜଣେ ବିକିବ ବୋଲି ଗୋଟେ ପ୍ଲଟ କହୁଥିଲା ବୁଝିଲୁଟି।
ହଁ, ହଁ- ହଁ।
ହୁଁ-ଉଁ-ଉଁ, କହିବ ଯଦି ତା ସହିତ କଥାବାର୍ତ୍ତା କରେଇଦେବି ଆଉ କହ।
ଉଁ-ଉଁ-ଉଁ, ହଉ ତାହେଲେ ତମ୍ ହୁଁ, ତମେ କଥା ହବ ଫାଷ୍ଟ ହେଲା।
ହୁଁ।
ପ୍ରଥମେ ତମେ କଥା ହୁଅ ତାପରେ ସିଏ କଣ ରେଟ୍ ଫେଟ୍ ବୁଝି କହୁଛି ମତେ ଟିକେ ବୁଝିକି କୁହ। ଯଦି ମତେ ରେ ତା ପଇସାଟା ଯା ରେଟଟା ମତେ ପୋଷେଇଲା ହେଲା ତାହେଲେ ମୁଁ ତା ସହ କଥା ହେବି ଆଉ‌
ହଁ ରେଟ କଣକି ସେ କେତେ ସ୍କୋୟାର ଫୁଟ୍ ଅନୁସାରେ ତ ପଇସା ନବ ଆଉ। ପରେ ଏଇଟାକୁ
ହଁ ମ ସେ ସ୍କୋୟାରକୁ ହଁ ସ୍କୋୟାର ଫୁଟ୍ ଅନୁସାରେ ତ ପଇସା ସମସ୍ତେ ସେମିତି ସବୁ ଜାଗାରେ ବି ସେମତି ସେଇ ସିଷ୍ଟମ। ଅଁ ସ୍କୋୟାର ଫୁଟ ଅନୁସାରେ ପଇସା ଯେ, ସେ ସେ କେତେ ନେବ ସ୍କୋୟାର ଫୁଟକୁ?
ଅଁ ସେ ସେଇଟା ପ ସେଇଟା ପଚାରିଦବ ଆଜି ଆଉ କଣ?
ହଁ ସେଇଟା ଟିକେ ବୁଝିକି ଟିକେ ମତେ କହିଦେଲେ ସେଇ ଅନୁସାରେ ମୁଁ ତା ସେଠୁ ଆଗ ଆଡଭାନ୍ସ ଦେଇଦିଅନ୍ତି ଜାଗାଟା ମୋ ପାଇଁ ନାଁଆରେ ପରା କରିଦବା ପାଇଁ। ହେଲା, ଆଉ ଯାହା ପଇସା କାଗଜ ପତ୍ର ହେଲା ପରେ ସେ ନିଅନ୍ତା।
ହୁଁ, ନା ଆଗ ତ ଆଡଭାନ୍ସ ଦିଆ ହେଇଯିବ ଅ ଅଳପ ଦିଆହବ ତାପରେ ତ ପଇସା ପତ୍ର ହେଲା ଉଁ-ଉଁ-ଉଁ ମୁଁ ସବୁ କଲା ପରେ ତ ସେଇଠି ତାକୁ ଦେଇଦେବା ଆଉ କଣ ଯେ ରେଜିଷ୍ଟ୍ରେସନ
ହଁ ହଁ। ହଁ ସେଇକଥା କହୁଛି ମତେ ଦରକାର ତ ଆଉ, ଆଉ ଗୋଟେ ସେପଟେ ଘର କରିବାର ଅଛି।
ତମେ ତ ଏଇନେ ଖାଲି ଘର କରୁଛ ସେଠି ଦି ମହଲା ବାଡେଇଦେଲ ପୁଣି ଏଠି ଘର କରିବ ଆଉ ହେଲା ଆଉ କଣ।
ଆ କଣ କରିବା ଆଉ ପିଲାଛୁଆ ବଡ ହେଲେହେଁ ଆଉ କରିବାନି ଘର।
ହଁ ନାଇଁ ଠିକି, କରିବାକୁ ଆଉ ଫର୍ଚୁନର କେବେ ଆଣୁଛ ଯେ?
କାଁ ଫର୍ଚୁନର ପାଇଁ ଏଇନା କୁଆଡେ ପଇସା ଆସିବ ଘର ଗୋଟେ ସିଆଡେ କରିବାର ଅଛି ଫର୍ଚୁନର।
କହୁଥିଲ କହିବ କାହାର ଡ୍ରିମ୍ କାର୍ ଟା ନେଇ ଆସିବି କାହିଁ କିଛି
ଆଣିଆ ଆଣିଆ ଆଣିଲେ ଭାଇ ତମକୁ ଆଗ ଗଣିବି ତମେ କାଇ ବ୍ୟସ୍ତ ହଉଛ।
ହଁ ଛାତ ପକେଇଲ ଜଣେଇଲନି ଆଉ କଣ ଜଣେଇବ
ଛାତ ପକେଇଲା ବେଳକୁ ଜଣେଇଲନି ମୁଁ ଡାକିଥିଲି ତମେ କଣ କାମରେ ବ୍ୟସ୍ତ ଥିଲା ପରା।
ନାଇଁ କୋଉଠି ଗୋଟେ ଥର ଫୋନ କଲ ଆସିବି ବୋଲି ମୁଁ କିଛି ତାପରେ ସାଙ୍ଗ ବ୍ୟସ୍ତ ଅଛି ବ୍ୟସ୍ତ ଅଛି କହିକି ଫୋନ ଟା କାଟିଦେଲ ପୁଣି।
ନା କଣ କରିବି ଆଉ ବ୍ୟସ୍ତ ଟିକେ ରହିଗଲି ତମେ ଆସୁନ କାଲି ଆସ।
କାଲି କଣ ଆସୁଛି ତମର ଗୋଟେ ଗୋଟେ କଥା ଯେ ତମ କଥା ଟା ଠିକ ନାହିଁ କାଲି ଆସ
ଓ ହଉ ଆଉ କଣ କରିବା ଯେ କ୍ଷମା କର।
ହଁ।
ହ ହଁ ହଉ ତମେ ଆସ ଆମେ କଥା ହେବା ଆଉ।
ହୁଁ।
ଆଉ ସେ ଟିକେ ଲୋକ ସାଙ୍ଗେ ଟିକେ କଥା ହବ ହେଲା।
ହଁ ହଁ ହଁ ନିଶ୍ଚିନ୍ତ।
ହଁ ଆମର ଗୋଟେ ଆକ୍ୱା ଗାର୍ଡ ଗୋଟେ ଖରାପ ହେଇଯାଇଛି ଟିକେ ବୁଝିିଲ ସଜ କରିବାକୁ ନବା।
ହଁ ଆକ୍ୱା ଗାର୍ଡ ଖରାପ ହେଇଛି ଚାର ନମ୍ବର ଆଡେ ପଳେଇବା ଆଉ।
ସେଟେ ଭଲ ମେକାନିକ ସପ୍ ଅଛି।
ହଁ ହଁ ଭଲ ଅଛି।
ନଁ ନାଇଁ ତମେ ଟିକେ ଦେଖିକି ମତେ କୁହ।
ହୁଁ ହୁଁ ଦେଖିଚି ପରା ଭଲ ଅଛି।
ହ ସେ ଭଲ ସଜ କ
ଭଲ ମାନେ ଏକ ନମ୍ବର।
ହଉ ତାହେଲେ ତମେ ଟିକେ ଦେଖିକି ମତେ କୁହ। ମୁଁ କାଲି ହବ ଯଦି ନେଇକି ଯିବି ସେଇଟାକୁ ସଜ କରିବା ପାଇଁ।
ହୁଁ ହୁଁ ହୁଁ ହୁଁ।
ତମେ ବି ଟିକେ ଟ୍ରାଏ କର ଅଁ ତା ସହ କଥା ହବା ପାଇଁ ହେଲା।
ହୁଁ ହୁଁ ହୁଁ ହୁଁ ହୁଁ ମୁଁ ଭୁଛୁ। ତ ଗୋଟେ ତାକୁ ପଚାରି କେତେ ଟଙ୍କାାଗେ କୋଉଟା ଖରାପ ହେଇଛି ଫିଲ୍ଡର ଟା।
କେଜାଣି ପାଣି ଟା ଅବାଗ ସ୍ମେଲ ହଉଛିଲେ ବାହାରୁଛି ହେଲା। ସେ ଆଗରୁ ଟିକେ କରେଣ୍ଟ ପ୍ରୋବ୍ଲେମ କଣ ହଉଥିଲା ଆମେ ସେଇଟାକୁ କରିଦେଇଥିଲୁ ମୁଁ ନିଜେ ସେଇଟା କରିଦେଇଥିଲି।
ହୁଁ ହୁଁ।
ଏବେ କଣ ହଉଛି ନା ଟିକେ ପାଣି ଫାଣି ପାଣି ଆସୁଛି ଠିକ ଠାକ ଯେ ଗୋଟେ ଅବାକି ଆଗରା ସ୍ମେଲ ହଉଛି ହେଲା ଆଉ ବେଳେ ବେଳେ ତା ବଡି କରେଣ୍ଟ ହେଇଯାଉଛି ହେଲା ଏମତି ପ୍ରୋବ୍ଲେମ ହଉଛିଟା ଦେଖିବାକୁ ତାକୁ ଦେଖେଇବାକୁ ପଡିବ। ହଁଉ ସେଇଥିପାଇ କହିଲି ଗୋଟେ ମୋନିକ ଫେକାନିକ କୁଡ ଦେଖ ମୁଁ ତାେ ଦେେଇବି ନେଇକି।
ହେଲା କଣ ହବ ଏଇୁ ଗୋେ କଥା ବୁଝିବା ଆଉ କଣ
ହଁ ଦେଖିକି ଟିକେ ମତେ ଜଣେଇବା ହେଲା। ହୁଁ।
ହଁ ବୁଝି ସେଥିରେ କଣସି ବୁଝିଦ ମୁଁ ବୁଝିବା ପାଇଁ ରେଡି ଅଛିିବ।
ହଁ ବୁଝିକିକି ମତେ ଜଣେଇଦବ ଭଲ ହୁନ୍ତା ଆଉ।
ଆଉ ତମେ ମତେ ଖାଲି କହିହିବ ଯଦ ବୁଝେଇଦି କିଛି କଥା ନାଇଁ ତମେ ମତେ କହିଲ ମୁଁ କାଲି ତ ମୁଁ ଜଣେଇବି
ହଁ ତମେ ଟିକେ କାଲି ସକାଳେ ବୁଝିକି ମତେ କହିଥିଲେ? ଏ ମୁଁ ସେ ଅନୁସାରେ ଜିନିଷଟା ଧରିକି ଯିବି ଆଉ
ହୁଁ।
ହଁ ହଉ ତାଲେ। ଆ ନା ନା ଆମ ହଁ ନା ଆ ନାମ ଖାଇନି କିଛି। ଖାଇନୁ ବା ଏଇନା ଗଲେ ଖାଇବା ଆଉ
କଣ ହେଇଛି ଯେ ଆଜି?
ଆଜି କଣ ଏଇ ଚଣା ଫଣା ତରକାରୀ କଣ ହେଇଛି ଆଉ
ଚଣା ତରକାରୀ ହେରିକା ହଁ। ଭଲ ଏଇଟା ତ ସ୍ୱାଦ ଖାଇବା ସେଇଟା ହେନ ଆଉ
ହୁଁ। ଆରେ ଆମ ବାଇରେ ଗୋଟେ ଆମ୍ବ ଗଛ ଅଛି ଯେ ହଣା ହବ ତମେ କାଠ ନବ କି ତାର?
କାଠ ହଁ ପଟା ଦରକାର ଘର କାମ କବାଟ ଫବାଟ କ ପଟାଟା ଦରକାର କେତେ କଣ କହୁନ?
କେତେ କଣ ମୁଁ କହିପାରିବିନି ସିଏ ଏ ସିଏ ଯିଏ ଆମକୁ ବୁଝାବୁଝି କରୁନ୍ତି ସିଏ ବୁଝିକି କହିଲେ ମୁଁ ତମକୁ ଜଣେଇବି ଆଉ ହଣା ହବ ତ ବଡ ଗଛଟା ବଡ ଗଛଟା ବହୁତ ଦିନର।
ହଁ ଏଉ ବଣ
ବଡ ଗଛଟା ବହୁତ ଦିନର ସେଇଟା ନାଇଁ ସେଇଟା ଅସୁବିଧା ହଉଛି ଆମ୍ ବାରିପଟେ ଗଳିଫଳି ପଡିବ କେତେବେଳେ ଯଦି ନାଇଁ ମ ବଡ ବଡ ଗଛଗରା ଘର ବ
ଫାଳ ଟିକେ କାଟିଦିଅ ବଡ ଗଛଟା ଗୋଟେ କାଟିବ ଗୋଟେ ସୁନ୍ଦର ଲାଗିବ? କେତେ ଅକ୍ସିଜନ ପାଉଥିବ ସେଠି ଜାଣିଛ ନା ନାହିଁ? ପୁରୁଣା ଗଛ ପୁଣି କହୁଛ ସେଇଟା ଆଉ କାଟାକାଟି କରନି।
ବୁଝିପାରୁଛି ଯେ? ହେଲେ କଣ କହିଲ ପୁଣି ଘର ପାଖରେ ବଡ଼ ଗଛ ରଖିଲେ ଭଲ ନୁହଁ। ସୁବିଧା ଅସୁବିଧା ପୁଣି ଅଛି ନା ନାଇଁ କେତେବେଳେ ବାତ୍ୟା ହେଲା କି ପବନ ଜୋର ହେଲା ଗଛଟା
ହଁ ତମ ତମ ଘର ପାଖରେ ଯୋଉ ବଡଡ଼ାଲଟା ଅଛି ସେଇଟା କାଟିଦିଅ ସେପଟୁଡ଼ାଳ ହେରିକା ରଖିଥା। ଆମ୍ବ ଆମ୍ବୁ ତ ଅଛି ମିଠା ଆମ୍ବଟା ହେ଼ଇଟା।
ହଉ ଦେଖିବା କଣ ହଉଛି ମୁଁ ମନା କରିବି ନହେଲେ ସିଏ ଯଦି କଣ କହନ୍ତି ବୁଝି କହିବି ଆଉ ହେଲା।
ହୁଁ ମିଠା ଆମ୍ବ ଗଛଟା କଣ ତ ଖାଲି କହୁଛ ଖାଲି କାଟିଦେବି ଯେ
ହୁଁ ନାଇଁ ମୁଁ ସେ କଥା ନାଇଁ ଯେ ଯେଦି ବିି ଯେଦି ବିି କୌଣସି କାରଣବଶତଃ ହଣା ହେଲା। ତମେ କାଠ ନବ ତ ତାର। ଓହୋ ତାହେଲେ ତାର ମାନେ ପଟାତ ବାହାରିବ ପୁଣି ତାର ପୁଣି ଅଲଗା ଡାଳ ଫାଳ ସେଇଟା ସବୁ ବିକା ହବ ନା।
ହୁଁ ହୁଁ।
ସେଥିପାଇଁ କହିଲି ଯଦି ନବ ତାହେଲେ ମୁଁ ତାଙ୍କ ସହ କଥା ହେଇକି ତାକୁ କରିକି ରଖି ଦେଇଥିବି ଯଦି ତ ନହେଲେ ନାଇଁ। କଟା ନହେଲା ନାହିଁ ଯଦି କଟା ହେଲା ତାହେଲେ ମୁଁ ରଖିଦେଇଥିବି ତମ ପାଇଁ କଥାହେଇକି ତା ସବୁ ପଟା ଫଟା।
ହୁଁ ହୁଁ ମୁ ମୁଁ ତ ନେବି ଆଉ କ ଏତେ କଥାକୁ ମୁଁ ତ ନେବି କହିଲି ତମକୁ ତ କଥା ଦେଲିି ନେବି ବୋଲି ଆଉ କଣ?
ହଁ ହଁ ହଁ ହଉ ତାହେଲେ ହଉ ତାହେଲେ ମୁଁ ସେଟାକୁ ତମ ପାଇଁ ଇଏ କରିଦେଇଥିବି ଆଉ
ହଁ ଆଉ କାହା କିଛି କହାକୁହିକରନି ମୁଁ ତ ନେବି ଆଉ ତ କିନ୍ତ ନାହିଁ କର ଟ୍ରାଏ ଟ୍ରାଏ କର ସେଇଟା ଯେମିତି ନ କଟା ହବ ବୋଲି
ହଁ ମୁଁ ଚେଷ୍ଟା କରୁଛି ତମେ। ହଁ କହିବା ଇଏ ନାଇଁ ମୁଁ ଚେଷ୍ଟା କରୁଛି ସେ ବି କ ମୁଁ ପୁରା ମୋ ଚେଷ୍ଟା କରିବି ଯେମିତି ନକଟା ହବ। ସେ ଖାଲି ଡାଳ ଫାଳ ତାର ଚାନ୍ସ ଦେବାକୁ ଚେଷ୍ଟା କରିବି ହେଲା।
ହୁଁ।
ଆଉ କିନ୍ତୁ ଯଦି ବିକୌଣସି କାରଣ କାରଣବଶତ ହଣା ହେଲା କି କଟା ହେଲା ତମେ ମୁଁ ତମ ନା କହିଦେଇଥିବ କି ମୋର ଗୋଟେ ସାଙ୍ଗଟା ଅଛି ସିଏ କହିଛି ନବ ବୋଲି ଆଉ କାହାକୁ ଦିଅନି ସେ ଗଛ ଟାକୁ ହେଲା।
ହଁ ହଁ।
ହଉ ତାହେଲେ ହଁ ହଉ ର ହଁ ସେ ରହିଲା ଆଉ। ହଁ ହଉଛି ଆମ୍ବ ଫାମ୍ବ ତା ଦେହରେ ଭଲ ହେଇଯିବ ଆଉ କଣ କରିବା ଆଉ ସିଏ ତ ଘର ଲୋକ କହୁଛନ୍ତି ଆଉ
ହଁ ସେଇଟା ମିଠା ଆମ୍ବ ଗଛଟା ହେଇଟା।
ହୁଁ।
ମିଠା ଆମ୍ବ ଗଛଟା ଆ -ମିଠା ଆମ୍ବ ଗଛ ଟା ଭଲ ପୁଣି ଏ ଭଲ ଦେଇ ପୁଣି ଏଇ ଯଉ ବର୍ଷ ଭଲ ହେଇଥିଲା। ଭଲ ଇନକମ୍ ହେଇଥିବମତେ ଯାହା ଲାଗୁଛି।
ହଁ--ଭାଇ ବଡ ଗଛ ଟା ନା ମାନେ ଯୋଉ ବର୍ଷ ଆମ୍ବ ହଉଛି ଏକରେ କି ପ୍ରବଳ ଆମ୍ବ ମାନେ ଫୁଲୁ ହେଇଯାଉଛି ପୁରା ଗଛ।
ସେଇଟା କଥାବରା ଏଇଟର ଭଲ ଆଉ ଯେତେ ଏଥର ବହୁତ୍ ଭଲ ପବନ ଫବନ ହେଲା ବେଶୀ ବି ଝଡିନି। ମୁଁ ଗୋଟେ ଥର ସିଆଡେ ଯାଇଥିଲି ଯେ ଦେଖିଲି ମୁଁ କହିଲି କଷ ଆମ୍ବ ହେଇଛି।
ହଁ ମାନେ କଣ କଲା ଯୋଉ ବର୍ଷ ହଉଛି ଏକଥରେ କି ଫୁଲୁ ମାନେ ଆଉ ମାନେ ଉଁ ମାଛି ଟେ ପଶି ପାରନ୍ତା ଭିତରେ ଆଉ ଯୋଉ ବର୍ଷ ନ ହଉଛି ମୂଳରୁ ହଉନି। କୋଚିତ୍ କୋଉଠି ଗୋଟା ଗୋଟା ହୋଉଛି ନହେଲେ ନାଇଁ।
ଆ ତମେ କହନ୍ତି ଗୋ ତିନି ବର୍ଷ ନହେଲେ ବା ଗୋଟେ ଯୋଉ ଗୋଟେ ଯୋଉ ବର୍ଷ ହଉଛି ସେଇ ବର୍ଷାଳେ ଉଠେଇ ଦଉଥିବ ରେଟ
ହଁ ପା ସେ ସିଜିନ ଅନୁସାରେ ହଉଛି ଆଉ ନା ସବୁ ଆମ୍ବ କଣ ବିକି ହଉଛି। କିଏ ଖାଇଲା କୁଆଡେ କୁଣିଆ ମୟତ୍ର ଘରକୁ ଦିଆହେଲା। ଆ କଣ ସବୁ ଆମେ ଆମେ ବିକିଦବା ନା କଣ ହଁ
ପୁଣି ଆମ ଭିତରୁ ଯାହା ବି ତମ ଅଳଦ ଦେଲାବେଳକୁ ଆହୁରି ରହିଲେ ମୁଣିମି ଦୁନିଆମ୍ବ ତମେ ବିକୁଛ।
ହଁ ଆଉ କଣ ଆଉ କେତେଆଉ କେତେ ଖାଇବୁ ଯେ ସେଟାକୁ କେତେ ଖାଇବୁ କଣ ବୀର ଏତେ ଲାଗିବନି ନା ଅଧି ଅଧିକହେରା ଖାଇଲେ।
ଯାହା ଖାଉଛୁ ଯାହା ଆରେ ତୁ ଆମ୍ବ ସାରା ତ ପକେଇଥିବ।
ଆମର ସେଟା ନାଇଁମ ମୁଁ ସେଟା ଜାଣିନି କିଛି ସେ ଘରେ ଯଦି କିଏ ପକେଇଥିବେ ପକେଇଥିବ ଆଉ
ହ ପକେଲ ଦେଲ ଗୋଟେ ଉ
ଘର ଲ ହାଲୋ ହଁ ମୁଁ ଦେଖୁଛି ଯଦି ଘରେ କଥା ହେବି ଘରେ ଯଦି ଥିବ ତାହେଲେ ମୁଁ ମୋ ସାଙ୍ଗ ଟା ମାଗିଛିି କହିକି ଆଣିକି ଦେଇଦେବି ଆଉ ହେଲା
ହୁଁ ହୁଁ ହେଲେ ଆମ୍ବ ସଡା ଟା ବୋଧେ ପ୍ରିୟ ତ
ହଉ ଠିକ ଅଛି କିଛି ଅସୁବିଧା ନାହିଁ ମୁଁ ଚେଷ୍ଟା କରୁଛି ହେଲା।
ଉଁ ହୁଁ ଏଇ ଆମ୍ବ ସଡା ଟା ଖାଇଲେ କଣ କ ଆମ୍ବ ସ ଆମ୍ବ ସରାଟା କଣ ଯେତେବେଳେ ଖାଉଥିଜି ଖାଇଚି ସିଏ ଜାଣିଚି।
ହଁ ନାଇ ମତେ ସେରା ଟିକେ ଭଲ ନୁହଁ ତ ଖଟା ଜିନିଷ।
ଇଏ ଆମ୍ବ ସରାଟା ସେଇଟା କୋଉଠି କି ଆମ୍ବ ସରଟା ଯୋଉ ମିଠା ଆମ୍ବର ରସୁରୁ ତିଆରି ଆମ୍ବ ସରା ଆଉ ଙ୍କ?
ହଁ ଯେ ମତେ ଟିକେ ଭଲ ଲାଗେନି ମାନେ ସେଇ ଖଟା ଖଟା ଜିନିଷ ମତେ କିଛି ଭଲ ନୁହଁ ତ ସେ ମୁଁ ସେଇଥି ପାଇଁ ସେ ଜିନିଷରେ ମୁଣ୍ଡ ପୁରାଇନି। ସେ ଘର ଲୋକ ସେରାକ କରନ୍ତି ସିଏ ତାଙ୍କର ସେ ଖାଆନ୍ ସେଇଥିପାଇଁ ମୁଁ ତା ବିଷୟରେ ଏତେ ଜାଣିନି ମୁଁ କହିବି ତମକୁ ଆଉ ହେଲା।
ହଁ ହଁ ନିଶ୍ଚିନ୍ତ ସେଇଟା ଆଗ ନା।
ହୁଁ। ହୁଁ ବୁଝିକି ତମକୁ ଜଣେଇବି ଆଉ ହେଲା। ସେ ଆମ୍ବ ଟା ଇଏ ଆଉ କେତେ ଖାଇବ କଉନ ଗୋ ସେ ଗୋଟାଏ ଜିନିଷକୁ କେତ୍ କେତେ ଖାଇବ ଖାଇ ଖାଇ ବିରକ୍ତ ଲାଗୁଚି ବୋଲି ଲାଷ୍ଟ କୁ ବିକି ଦେଉଚୁଆଉ।
ଭାତ ଆଣି ତ ଆମ୍ବ ସରା ଆମ୍ବଟେ ଖାଇବା କଥା ଆଉ ତମେ କାଇଁ ଡେଲି ଦିନ ରାତି ଖାଆନ୍ତ କି?
ନା ମ ଦିନ ରାତି ନାଇଁ ଯେତିକି ବି ଖାଉଚୁ ସେଇ ଗୋଟାଏ ଆମ୍ବକୁ ସକାଳେ ଖାଇଲୁ ଦି ପରେ ଖାଇଲୁ ରାତିରେ ଖାଇଲୁ ଫୁଣି ତାରି ଦିନ ସକାଳେ ଖାଇଲୁ ଦି ପହରେ ହେଲା ତିରେ ଖାଇଲୁ କେତେ ଖାଇବ କହୁନ ଆଉ ସିଏ କଣ ଅଳପ ହଉଚି। ହଁ ସିଏ କଣ ଗଛରେ କଣ ଅଳପ ହଉଛି ଯେ ତମେ ଖାଇଦେଲ ସରିଗଲା। ସିଏ ବା ହଉଚି ବୋଝେ ବୋଝେ ଆମ୍ବ ସେ କଣ ହବ ସେରା ବିକା ହଉଚି ଫୋପଡା ଫୋପଡ଼ି ହଉଚି। କୁଆଡେ କୁଣିିଆ ମଇତ୍ର ଦିଆହୋଉଚି ଇନ୍ତିଆ ହଉଚି।
ହଁ ଏମିତିକଥାଲେ ତ ପଇଡ ଗଛ ଗୁଡାକ?
ପଇଡ଼ ଗଛରାକ ଗୋଟେ ଶୋଇ ପଇଲା ଆଉ ଯୋଡା ଅଛି ଏନ୍ତି। ଆଉ ଚାଲିଚି ଏମିତି ଆଉ।
ହୁଁ ସେଇଟା ପୁଣି ପୁଣି ବିକା ବିକି ଚାଲିଥିବ। ଦୁନିଆ ତ ବିଜନେସ୍ ପ୍ରବଳ ପରା।
ନା ମ ବିକା ବିକି ହେନ୍ତି କିଛି ନାହିଁ ଚାଲିଚି ଏ ପଇଡ଼ କାନ୍ଧିଏ କାନ୍ଧିଏ ପଡୁଚି ବେଶୀ ହଉନି ବେଶୀ କଣ ବଡ ହେଲାଣି ଗଛ ଛୋଟ ଛୋଟ ଗଛ ଅଛି। କାନ୍ଧିଏ କାନ୍ଧି ଏ ପଡୁଛି ସେଇ ଗୋଟା କେତୋଟା ଝଡିପ ପଡୁଚି ଘରେ ଖାଇ ଦଉଅନ୍ତି କେତୁଟା ବିକା ହଉଚି ଏମିତିଆ ହଉଚି ଆଉ ଇଆଡୁ ସିଆଡେ ଆଉ।
ହ ହେଲା ତ ସେଇଆ ଦରକାର ଆଉ।
ହୁଁ ତମକୁ କହିବ ଯଦି ପଇଡ଼ ଆଉ କାନ୍ଧିଟା ହାଣି ପଠେଇଦବା ଆଉ କଣ।
ହଁ ସେଇମିତି ପଠେଇଦବଯଦି ମୁଁ ଆଉ କଣ ନାହିଁ କରିବି ଯେ ତମୁକୁ କହୁନ।
ହଁ ମୁଁ ସିନା କହୁଚି କେତେ ପଇଡ଼ ସେନ୍ତି ହଉଚି ଆମ୍ବ ହେନ୍ତି ହଉଚି ଏବେ ଗୋଟା ଆମର ମାଛ ଚାଷ ହବ ବୋଲି କଥାବାର୍ତ୍ତା ହେଇଛି।